ହ୍ୟାଲୋ଼। ହଁ କଣ କଣ କରୁଛନ୍ତି କଣ?
ହଁ, ଏଇ ରୋଷେଇ ଚାଲିଛି ଆଉ କଣ।
ରୋଷେଇ ଚାଲିଛି। ଆଜି କଣ ଆଇଟମ ଅଛି ଖାଇବାରେ?
ଆଜି ହଉଛି ନନଭେଜ ଡେ ନନଭେଜ ଯେହେତୁ ଆଜି ହୋଉଚି ମା ମାଛ ତରକାରୀ ହବ, ଭାତ ଆଉ। ଏଇ ସ ତରକାରି। ହଁ ଘରେ ସବୁ ଭଲ ଅଛନ୍ତି। ଆଉ ତମ ଘରେ କେମିତି ଅଛନ୍ତି? ମାଆ କେମିତି ଅଛନ୍ତି ଭାଇ କେମିତି ଅଛନ୍ତି?
ଏ ଆମ ଦେହ ଟିକେ ଖରାପ ଆଉ।
କଣ ହେଇଛି?
ଏଇ ଥଣ୍ଡା ଜର ସିଜିନ ଚେଞ୍ଜ ହଉଛି।
ଏଇତ ସିଜିନି ଚେଞ୍ଜ ହୋଉଛି ଖରାଦିନ ଗଲା ସାଙ୍ଗେ ସାଙ୍ଗେ ଵର୍ଷା ଦିନ ଅଇଲା ହବ ଆଉ।
ହଁ, ଅଲଗା ସମୟରେ ଗାଧୁଆ ପାଧୁଆ କଲେ ସେଇଆ ଆଉ।
ଆଉ ଘରେ ସବୁ ଭଲ ତ?
ହଁ ଘରେ ସବୁ ଭଲ। ଆଉ ଏଥର ରଥଯାତ୍ରାରେ କଣ କୁଆଡେ ଯିବାର ଅଛି?
ହଁ ରଥଯାତ୍ରାରେ ବାହାରିଛୁ ଯେମିତି ଜିମୁ ଗାଁକୁ।
ଯିବେ?
ଆଁ ହା।
ଜାଣିଥିଲେ ବା ବଳଦେବ ଜିଉ ମନ୍ଦିର ଜାଣିଛନ୍ତି ତ?
ବଳଦେବ ଯିଉ।
ହଁ, ବଡ ଦିନ ତ ହେଲେ
ଭଏସଟା କ୍ଲିଅର ଶୁଭୁନି।
ହଁ ଶୁଭିଲା ଶୁଭିଲା?
ହଁ ଏବେ ଶୁଭିଲା।
ହଁ ଆରେ ଯୋଉ ଆମର ନାହିଁ ବରଭୁଜଙ୍କ ପାରାଦୀପ ରେ ଅଛି ଜଗନାଥ।
ଓହୋ ମୁଁ ଶୁଣିିବାକୁ ପାଇଛି ହେବେ କେବେ ଯାଇନି କି ଜାଣିନି ଦେଖିନି।
ହଁ ପ୍ରପର ସେଇ ଘର ହଉଛି ମୋ ବାପଘର ହୋଉଛି ସେଇ ମନ୍ଦିରକୁ ଲାଗିଛି। ଏଇ ମୋ ବାପ ଘରକୁ ମୁଁ ମ୍ୟାରେଜ ପରେ ଚାରି ବର୍ଷ ହେଇଗଣି ମୋ ମ୍ୟାରେଜ ମୁଁ କେବେ ଦେଖିପାରିନି।
ଏ ଯାଇପାରେ
ଲୋଳି ଯାଇି ତାପରେ ଛାକ
ଆଚ୍ଛା।
ହଉ ଯାଇନି ଏ ବର୍ଷ ଯିବି ଆଉ ବହୁତ ଭଲ ହୁଏ ସେଠି ତମେ ଆସ କେବେ।
କାହିଁ କେବେ ଯାଇନି ଆମର ଦେଖିବା ହଉ ଟାଇମ ହଉ କି ଯିବା ପାଠ ପଢା ଆଉ ଏ ଭିତରେ ତ ଟାଇମ ହଉନି କୁଆଡେ ଯିବା ଲାଗି।
ସେ ଯେମତି ଆମର ଜଗନ୍ନାଥ ପୀଠ ହଉଛି କେଉଁଟା କହିଲ ପୁରୀ। ଆଉ ସେଇଟା ହଉଛି ତମର ହେଲା ବଲଦେବ ଜୀଉ ମନ୍ଦିର କେନ୍ଦ୍ରାପଡା ଆମର ସେଇଟା ହଉଛି ସୁଭଦ୍ରା ପୀଠ ହଁ ସୁଭଦ୍ରା ପୀଠ ହଉଛି ସେଇଟା।
ହ।
ଯାଇଛି ବା
ମୁଁ ବି ଆମ ବଳଦେବ ମନ୍ଦିର ଜୀଉ କୁ ମୁଁ ବି ଯାଇନି କେବେ।
କାହିଁକି ତମ ପାଖରେ ହେଇକି ଯାଇନାହାନ୍ତି
ପାଖରେ ହେଇକି ବି ବୁଝିପାରୁ ନା ଘର ପାଖ ଲୋକ ବସ ଫେଲ ହୁଅନ୍ତି।
ଆଚ୍ଛା ଆଚ୍ଛା କିନ୍ତୁ ରଥଯାତ୍ରା ଯେ ତିନିଟା ରଥ ଟଣା ହୁଏ ପା?
ନାଇଁ ନାଇଁ ବଳଦେବ ଜୀଉଙ୍କର ଗୋଟିଏ ରଥ ଟଣା ହୁଏ।
ହ ଆମ ତ କେଟ ଆ
ଗୋଟିଏ?
ଜଗନ୍ନାଥ ହଁ ଗୋଟେ ଜଗନ୍ନାଥକୁ
ପୁରୀ ରେ ଯୋଉ ତିନିଟା ହୁଏ
ହଁ ପୁରୀରେ ତିନିଟା ରଥ ଟଣା ହୁଏ।
ହଁ ଆଉ ରଜ କେମିତି କଟିଲା?
ରଜ ବହୁତ ଭଲ ଭାବରେ କଟ
ଅଛି ତ
କଣ କହିଲ?
ଅଛି ତ?
ହଁ ହଁ।
ମୁଁ କହିଲି ଆଉ ତମର ରଜ ଟା କେମିତି କଟିଲା?
ସେମତି ଆ
ହଁ ବିବାହିତ ଲୋକ ଘରେ ହିଁ ରଜ ପାଳିଥିବ ଆଉ।
ହଁ। ଶାଶୁ ବଲେ ଭଲ କରିଥିଲା ଛୋଟ ଝିଅ ଖା ଥିଲା
ଆଚ୍ଛା।
ଆଉ ରଜ ତମର ହେଠି କେତେ ଦିନ ପାଳନ ହୁଏ?
ରଜ ଆମର କେତେ ଦିନି ତିନି ଦିନି ପହିଲି ଫାଷ୍ଟ ପହିଲି ହଁ କାମ କରାଯାଏନି ନାଁ
ଆଚ୍ଛା।
ଆଉ ଆମେ ତ ଜାଣୁ ନାଁ ଆମ ପୁଅ ପିଲା ଏତେ ଭାବରେ ଜାଣିନୁ ତା ବିଷୟରେ
ନାଇଁ ପା ମୁଁ କହିଲିନି କି ମର ବର୍ଷିକା ଯାଇନି ସେଥିପାଇଁ କିଛି
ଆ ଆଉ ସବୁ ବର୍ଷ ହୁଏ ତ?
ହଁ ଆଉ ସବୁ ବର୍ଷ ହୁଏ।
ଆଉ ହୁଏତ ପୁଅ ପିଲା ମାନେ ଖାଲି ଡ୍ରେସ ପିନ୍ଧି ରଜ କରନ୍ତି ହେଲା ପାଳନ କରନ୍ତିନି କିଛି
ନାଇଁ ନାଇଁ ଆମେ କଣ ଡ୍ରେସ ପିନ୍ଧୁ? ଆରେ ଆମର ଏଠି ରଜରେ ଏ ଆମର ଯୋଉ କ୍ରିକେଟ ଟିମ୍ ଅଛି ସିନିୟର ଜୁନିୟର ଅଛନ୍ତି। ଆମର ଯିଏ ବଡ ଡ଼
ପ୍ଲସ୍ ଥ୍ରୀ ଚାଲିଛି ପ୍ଲସ୍ ଥ୍ରୀ ଚାଲିଛି। ହଁ ଫାଷ୍ଟ ଇଅର।
ପଲିଟିକାଲ ସାଇନ୍ସ ଆଟସ୍।
ତମର କଣ ଥିଲା?
ମୋର ତ ଆଟ୍ସ ଥିଲା।
ପାସ ଆପଣ କରିନାହାନ୍ତି?
ମୋ ପୁଅ ମାନେ କଣ କହିଲ ଇଏ ରେ କରିବ ଟେନ୍ଥ ଏକ୍ଜାମ ଦେଇଛି ଦୁଇ ହଜାର ଏଗାର
ତମର? ଆମ ଏବେକା ପିଲା ସବୁ
ହଁ ଆମେ ତ ଏବେକା ପିଲା ଆମର କେତେ ଦେବି? ଟେନ୍ଥ ଏକ୍ଜାମ ଆମର କେତେ ଆମର ତେଇଶି ବୋଧେ?
ତେଇଶ?
କୋରନା ସମୟରେ ଆମର ଦିଟା ପରୀକ୍ଷା ହେଇଥିଲା ବା ୱାନ କୁ
ଆଛା ଆଉ ସବୁ ଉ ଗାଁରେ ସବୁ ଭଲ ସବୁ?
ହଁ ଆମ ପଣା ସଂକ୍ରାନ୍ତିରେ ଯାତ୍ରା ହେଲା। ଆମର ପଣା ସଂକ୍ରାନ୍ତିରେ ହର ପାର୍ବତୀ ପୂଜା ହୁଏ।
ଆଉ ତମର ସେପଟରେ ପଣା ସଂକ୍ରାନ୍ତିରେ କଣ ହୁଏ?
ଆମର ତ ଭୁବନେଶ୍ଵରରେ କିଛି ଆଉ
ହୁଁ କି ଭୁବନେଶ୍ଵରରେ ଟା ସହର ର ଅଞ୍ଚଳରେ ରହିଛ ହେଲେ କିଛି ନାହିଁ ଆଉ
ଆଚ୍ଛା
ଆଉ ଖାଇଚ କଣ?
ଏଇ ଖାଇ ଖାଇଥିଲି କଣ ପେଟ ଗଟେ ସକାଳୁ ସକାଳୁ ପେଟ କାଟୁଥିଲା ହେନା କିଛି ଖାଇନି ମେଡିସିନ ଖାଇକି ଆସିଥିଲି ଆଉ
କଣ ଖାଇବା ଗଲେ ମାମା ରୋସେଇ କଠ ଆଉ
ନାଇଁ ମାମା ନାହାନ୍ତି ମୋର ମୋର ବୋଉ ଅସନ୍ତି
ମୁ ବହୁତ ଆମ ସ ନାମାର
ନାଇଁ ନାଇଁ ଆଜିିକାଲିକା ପିଲା ସବୁ ସେଇଆ ଘରଟାକୁ ଥିବ ବୋଉ ବାପା କଲେଜ କି ସ୍କୁଲରେ ସାଙ୍ଗସଥି ଥିବେ ନା ମାମା ବାବା ଡାଡି
ହ
ସେଇଟା ସବୁଠାରୁ ଭଲ
ଆଜି କଣ କରଥିଲି କଣଥିଲେ ବଳେ କଥା ହେଇପାରିବେ ହ କ ହ ମାମା
ଆଉ
ଆଚ୍ଛା ତମ ସେପଟରେ ଦୁର୍ଗା ପୂଜା ହୁଏ ଭୁବନେଶ୍୍ୱର
ଫେମସ ଫ ଆମର ଭ ଫେମ ବ୍ୟାସର ମ ମ୍ୱ ହଲୋ ଆ ସ କଟକ ଭଳିଆ ଆଉ କଟକ ଟିକେ ଉପରେ ଯ ଟିକେ ତଣ ମତେ ବ ଭଲ ହୁଏସ
ଆଚ୍ଛା
ଆମର ତ କେଦ୍ରାପଡ଼ା ଆମର ରହୁଛି ଆମର ଦ ଲୁବେ ଲୁ ରଖମି ଲକ୍ସମି ଯାଅ
ହଁଲ କେନ୍ଦ୍ରାପଡ଼ାରେ ଲକ୍ଷ୍ମୀ ପୂଜା ବହୁତ ପ୍ରସିଦ୍ଧ
ହଁ ମୋ ସାଙ୍ଗ ମୋ ବେଷ୍ଟ ଫ୍ରେଣ୍ଡ ଘର ହଉଛି ସେ ମନ୍ଦିର ପାଖରେ ଲୁା ବସ୍ଷ୍ଟାଣ୍ଡ ପାଖର ବସ୍ଷ୍ଟାଣ୍ଡ ପାକି ତାଙ୍କ ହଁ ମୁଁ ଆମେ ମୁଁ ଯ କାଇ ଯାଇଥିଲି ମୁଁଛଅ ସାତ ବଣ୍ଟେ ଯବ କରିଥିଲିନା
ହୁଁ
ମମିଥିଲା
ଓହୋ
ଆଉ ହୁଁ ଆଉ ତମ ପୁଅ ଝିଅ କଣ କରୁଛନ୍ତି?
ମୋର ଗୋଟେ ଛୁଆ କହୁ ବହୁ ସତ ବା ଦେଢ଼ ବର୍ଷ
ଆଚ୍ଛା ଯାହାଉ ଘରକୁ ଆଗେ ଲକ୍ଷ୍ମୀ ଆସିଲା ଆଉ
ଲକ୍ଷ୍ମୀ ହଁ ଲକ୍ଷ୍ମୀ ଆସିଲେ ତୁ ଏତେ ଟଙ୍କା ଆସ ରଖିବି
ହଁ କଙ୍କା ଆସୁଛି ନା ଯାଉଛି
କିିକ ସେଇୟା
ଆଚଛା
ଲାକ୍ସମି ଆଇଲେ ଆମେ କହୁଥିଲ ବା ଆ
ଓହୋ ତମ ଝିଅଙ୍କ ନାଁ ଟା କଣ?
କଣ କହିଲେ?
ଓହ ବହୁତ ଭଲ ନାଁ ବାଛିକି ଦେଇଛ।
ହଁ ସେୟା ଲକ୍ଷ୍ମୀ
ହଁ ହଁ ହଁ। ଆଉ
ଆଉ
ଆଉ ପୁରୀ ଯାଉଚ ଯିବ ବା ତମର ଇୟେ ବା
ହଁ ଆମ କଲେଜ ତରଫରୁ ଗୋଟେ ଥିଲା କାମ। କି ସାର୍ କହୁଥିଲେ ଭଲେଣ୍ଟିୟର ହିସାବରେ ଯିବ ତମେ ରହିବ ରଥ ଆଗରେ ରହିକି ତମେ ଲୋକମାନଙ୍କୁ ଦେ ଖାଶୁଣା କରିବ କି ସେଥିପାଇଁ ମୁଁ ମନା କରିଦେଲି ସାର୍ ମୁଁ କହିଲି ସାର୍ ଆମର ବର୍ଷିକା ଯାଇନି ମୁଁ ମହାପ୍ରଭୁଙ୍କ ବଡଦାଣ୍ଡକୁ କେମିତି ଯିବି?
ହଁ କାହିଁନା ରଥରେ ଥିବେ ନା।
ହଁ ରଥରେ ଥିଲେ ସବୁ ଲୋକ ରଥକୁ ଧରିିଥିବେ ମୁଁ ଯାହା କୁ ଛୁଇଁବି ନା
ହୁଁ ହଉ ହଉ।
ଆଚ୍ଛା ହଉ ଧନ୍ୟବାଦ କ ହଉ ପରବର୍ତ୍ତୀ ଗଲେ କେବେ କଥା ହବା ଆଉ। ହଉ।